ଆରେ ହଁ ହ୍ୟାଲୋ। ମୋର କଣ ପଚାଶ ଟଙ୍କା କମି କଟିଗଲା।
ମାନେ କେମିତି?
ମାନେ ଫାମ୍ ପେ ରେ ଅଧିକ ପଇସା ରଖି ଏଲେ କଟିଯାଏ।
ଆରେ ହେ ସଫ୍ଟୱାର୍ ଫ୍ୟାମ୍ ପେ ରଖିଲେ ଲିମିଟ୍ ଥିଲେ କଟିଯାଏ। ମୁଁ ଚାଳିଶ ଟଙ୍କା କରିଥିବ ଛା ନାଇଁ କେତେ କରିଛି।
ମୋର ଫୋର୍ଟି ନାଇନ କଟିଲା। ମୋ ଭାଇ ମତେ ଦଶ ହଜାର ପଠେଇ ଦେଇଛି।
ଆରେ ଭାଇକୁ ମନା କରିବା ଥିଲା ୟାର ଲିମିଟ ପାଞ୍ଚ ହଜାର ଥାଏ।
ଆଉ ମୁଁ ଥୋଡି ଜାଣିଥିଲି।
ତମେ ଚେକ୍ କରିଥିଲେ ନା ମାସକୁ ଲିମିଟ କେତେ ମାନେ ମାଛ ଚଥାଏ।
ଶୁଣୁ ମତେ ମୋ ଭାଇ କହିଲା କି ତୋ ସ୍କାନର ଦେ ମୁଁ ଥୋଡି ଜାଣିଚି କି ସେ ମତେ ଏତେ ଟଙ୍କା ପଢ଼େଇ ଦବ।
ତାଙ୍କୁ କହିଆ ଥିଲା ନା।
ସେଟି ଆର ମୋର ପଚାଶ ଟଙ୍କା କଟିଗଲା।
ମର ଏନ୍ତି ବହୁତ ଥର ପଇସା କଟିଛି। ମାନେ ସେ ଆଖୁଳୁ ମାନେ ସେ ମୁଁ ଫ୍ୟାନ ତଳେ ଥିଲା ବେଳେ। କଟି ଯାଇଛି ହ୍ୟାଲୋ।
ହଁ ଆଉ କଟିବନି ତ ଏଇଟା ଫେରେଇଲା ବେଳେ ଆଉ।
ନାଁଇ ଏଇଟା କଟିବନି ତମର ଯଦି ଆଉ ମାନେ ତମେ ତ ଯେମିତି ମାସକୁ ଲିମିଟ କରିଦେଲ ପାଞ୍ଚ ହଜାର ପାଞ୍ଚ ହଜାର ପରେ ଉପରେ କଟିଯିବ।
ଲିମିଟ୍ ଟା କେମିତି ଚେଞ୍ଜ କରିବି।
ସେଇଟା ମୁଁ ତମର କଲେ ଯ କରିଥିଲି ମତେକି ମତେ ତମେ କ କହିବ ହେଲା। ମୁଁ ତମର ପଦୁ ଫେଡା କଲେଜରେ ହ୍ୟାଲୋ।
ହଁ ଆରେ ଶୁଣୁନୁ।
କହୁନ।
ମୁଁ କଥା ହଉଥିଲି ନା ମୁଁ ତା ସହିତ
କିଟୁ
ନାହିଁ ମୋ
ହଁ ବୁଝିଅଲି ବୁଝିଅଲି ବୁଝିଅଲି।
ହଁ।
ଖ ଯେଏ କଣ କହିଲ ସିଏ
ସିଏ ମୋ ସହ ତ କଥା ହଉଥିଲା ସିଏ ଆଁ କାଲି ହିଁ କ ମାନେ ଆମେ ଆମତି ନନ୍ ମାନେ ବେଳେ ବେଳେ ଏମିତି କଥା ହଉ ଟିକେ ଟିକେ ହେଲା।
ହଁ ହଁ।
ତ ପରଦିନ ନା ଏଇ ଯୋଉ ଆଁମ ଅ ଇଁଷ୍ଟା ଏମିତି ହେଲା ତାପରେ ମୁଁ ତାକୁ ମେସେଜ କରିଥିଲି ଇନଷ୍ଟା କଥା କହିଥିଲି ମୋର ହେଲା। ଶୁଣୁଚୁ?
ହଁ କହୁନ ଶୁଭା-ଶୁଭାଉଛୁ କୁହ?
ମୁଁ ତାକୁ ଇଂଷ୍ଟା କଥା କହିଥିଲି ତାପରେ ଏମିତି କଥା ହେଇଥିଲୁ ତାପରେ କାଲି ମାନେ ପରଦିନ ନା କଣ କାଲି ସିଏ ମତେ କହିଲା କି ମାନେ ସିଏ ମୋର ମନେ ରଖିଛି ମାନେ ମୋର ତାରିଖ।
! ! ! ! ! ! ! ! ! ! ଚାଲି ଥିଲା ଆ କରିଦ କରିଦେଲି ତ କଁ କରି ଇଟା
ଅହଁ ମତେ କିଟୁ ମନେ ରଖିଥିଲା କିଟୁ କିଟୁ ବି ମନେ ରଖି
ଓହୋ।
କିଟୁ ମତେ କହିଲା କି ତମର ଅଠର ତାରିଖରେ ତମେ ବାକ ମୋର ଅ ଅଠର ତାରିଖ ନୁହଁ ମାନେ ଅଠର ତାରିଖରେ ମାନେ ଓ ହେଇଥିଲା ତା ପୂର୍ବର ପୂର୍ବ ମାସ କିନ୍ତୁ ଆର ମାସ। କୋଡିଏ ତାରିଖରେ ହେଇଥିଲା ଏଇଟା ମତେ କହିଲା ଇଏ ସିଦ୍ଧାର୍ଥ ସିଧାତ୍ କହିଲା କି ତମର କୋଡିଏ ତାରିଖ ମାନେ ତୋର କୋ କହିଲା କି ତୋ କହିଲା କି ତୋ ଦେହ ଟିକେ ଏବେ ଖାଇବା ପିଇବା ଠିକ ରଖ। ମୁଁ କହିଲି କାହିଁକି? କହିଲା କି କୋଡିଏ ତାରିଖ ତୋର ମୁଁ କହିଲି କୋଡିଏ କଣ ଅଠର ତାରିଖବା କହିଲା ଅଠର ତାରିଖ ତା ପୂର୍ବ ମାସ ହେଇଥିଲା ୟା ପୂର୍ବ ତାରିଖ କୋଡିଏ ତାରିଖ ହେଇଥିଲା।
ଇଏ ପୁରା ଟାଇମ୍ ମନେ ରଖିଛି ତାହେଲେ।
ହଁ ମାନେ ସିଦ୍ଧାର୍ଥ ପୁରା ଡିଟେଲ ରେ ମନେ ରଖିଛି।
ଆରେ ଭାଇ ବଢ଼ିଆ।
ତାପରେ ମତେ କହୁ କହୁଏ କହିଲା ମତେ ଭାଇ ଏତେ ମାନେ ଇଏ ଫିଲ୍ ହେଲା ତାପରେ। କଣ ଆଉ କହିବି? ହୁଁ ମତେ ତାପରେ ମୁଁ ଏଇନା ତା ସ କଥା ହଉଥିଲି ଏମିତି ତାକୁ ବି ମାନେ ଯେହେତୁ ତାକୁ ହେଲ୍ପ୍ ମାନେ ସିଏ ମୋତେ ଆକ୍ଚୁଲି ଗୋଟେ ମେସେଜ କରିଥିଲା କି ତୁ ଗୋଟେ ଷ୍ଟୋରିରେ ପ୍ରମୋସନ କରିବୁ ଆଉ ପଇସା ମିଳିବ ଏମିତି କହୁଥିଲା ଏମିତି କହିଲା ମୁଁ କହିଲି ହଉ ଠିକ ଅଛି କରିବି। ତାପରେ ମୁଁ ତାକୁ ମୁଁ ମୁଁ ତାକୁ ଏମିତି ହେଲ୍ପ କରିବା ପାଇଁ ମୁଁ ତାକୁ କହିଲି ଏମତି କାରିୟା ଆପ୍ କଥା କହୁଥିଲି।
ହଁ
ହଁ ମୁଁ ତାକୁ କହିଲି ତାପରେ ସେଇ ଜିନିଷ ତାକୁ କହୁଥିଲି ତ ତା ତା ପରେ ସିଏ ମତେ ଏମିତି ମୋ ସହ କଥା ହଉଥିଲା ତାପରେ କହିଲା କି? ହଉ ଏଇନା ଦଶ ମିନିଟ ରେ ତୋ ପାଖକୁ ଗୋଟେ ମାନେ ତଳକୁ ଯିବୁ ଟିକେ ରିସିଭ୍ କରିବୁ।
ହଁ।
ମୁଁ କହିଲି କଣ ଟା?
ହଁ।
ମୋ ପାଇଁ ପଠଉଥିଲା ଡାର୍କ ଚକଲେଟ୍।
ଆରେ ଭାଇରେ
ମୁଁ କହିଲି କି ନାଇଁ ନାଇଁ ଥାଉ ଆଉ ଗୋଟେ କାମ କରେ। ଥାଉ ନାଇଁ ମୁଁ ତାକୁ କହିଲା କି ମୁଁ କହିଲି କି କାଲି ଦେଖାହବା ଆମେ ତୁ ଦେଇଦବୁ। କହିଲେ କି ତୁ ତୁ ଯୋଉ କଥା ଗୁଡା କହୁଛୁ ତୁ ଦେଖା ହବନ ମୁଁ ଜଣିଛି ତୁ ଏଇଟା ବାହାନା ମାରୁଛୁ ନବା ପାଇଁ
ହଁ
ମୁଁ କହିଲି ନା ନା ଦେଖାହେବି ବା ମୁଁ କହୁଛି ବା ଦେଖାହବି ଦେଖାହଲେ ମୁଁ ମତେ ଦେଇଦବୁ ଏମତି ଅନଲାଇନ ଅର୍ଡର କଲେ ଅଧିକ ପଡିବ ଥାଉ ତୁ ଦେଏ ନା। କହିଦେଲି ତାପରେ ହଁ। ସେ କହିଲା କି ନାଇଁ ନାଇଁ ତୁ ଠିକ ବାହାନା ମାରୁଛୁ ତୁ ଏଇନା ଯା କାହିଁକି ନା ଆଉ ଥରେ ଆଗରୁ ଆକୁଚୁଲି ମୁଁ ବି ମାନେ ଏମିତି ତାକୁ ଅ ମାନେ ତାର ବର୍ଥଡେ ଥିଲା ଆଉ ବଡଡେ ବଡଡେ ନଥିଲା ମାନେ ତାକୁ ଏମିତି ତା ଉପରେ ମାନେ ମତେ ତା ଉପରେ ଟିକେ ପ୍ୟାର ଆୁଥିଲା ତ ମୁଁ ତା ପାଇଁ ବ୍ଙ୍କଟ ରେ ଅର୍ଡର କରିଦେଇକି ତା ଘରକୁ ଅମୁଲ ଚକଲେଟ ପଠେଇ ଦେଇଥିଲି ପୁରା ଡବାଟା ତ ସିଏ ସିଏ ମତେ ସେଇ କଥାଟା କହୁଥିଲା କି ତୁ ତୋର ଇଚ୍ଛା ହେଲେ ତୁ ମୋ ଘରକୁ ପଠେଇ ଦେଇଥିଲୁ ଆଉ ମୁଁ ଏଇନା କାଇଁ ପଠେଇ ପାରିବିନି
ଆରେ ଭାଇରେ ମନ୍ତ୍ର ଆିଲ ହେଇ କି ତଳକୁୁ
ନା ନା ନା ମୁଁ ତାକୁ ମନା କଲି।
ଆରେ ଭାଇନୁ ନେଲନି ସେଇଟା କଣ ହେଲା ରିଟନ ହିଁ ହେଲା।
ନାଇଁ ନାଇଁ ସେ ଅର୍ଡର ହିଁ କରିନି ମୁଁ ମାନେ କହୁଥିଲା ଅର୍ଡର କରିବ ସାଙ୍ଗେ ସାଙ୍ଗେ ମୁଁ କହିଲି ନାଇଁ ନାଇଁ ଥା ମୁ ଡାଇଟ୍ ମେନ୍‌ଟେନ୍ କରୁଛି ମୁଁ ଖାଇିବିନି
ଆରେରେ
ସେ କହିଲା କି ମୁଁ ଡାର୍କ ଚକୋଲେଟ ମଗଉଛି ଦେହ ପାଇଁ ଭଲ। ଏମିତି ଏମିତି କହୁଥିଲା କିନ୍ତୁ ମୁଁ ମୁଁ ମନା କଲି
ଆଚ୍ଛା
ହୁଁ ମୁଁ ଭାବୁଛି। ହଁ ମୁଁ ସେଇ ସବୁ ଭାବୁଛି ମାନେ କଣ କହିବି
ମାନେ ମୁଁ ବିଛି କହିପାରନି ଏଉ
ମାନେ ତା ସାରେ ଟିକେ କଥା ହେଇକି ମାନେ ତୁ ବିଶ୍ଵାସ କରିବୁନି ଏନା ମାନେ ଆଜି ଜଷ୍ଟ ମାନେ ଆଜି କେତେ ଦିନ ପରେ ଆମେ ଟିକେ ମାନେ ଏତେ ଦିନ ପରେ ମାନେ ଏତେ ମାସ ପରେ ମାନେ ଆମେ ଆଜି ପ୍ରଥମ ଥର ପାଇଁ ଟିକେ ମାନେ ଭଲ କଥା ହେଲୁ ଆଉ ଭଲ ମାନେ ଆମର ଯେତେବେଳେ କଥା ହଉ ଖାଲି ମାନେ ଏଇ ଯୋଉ ଲାଷ୍ଟ ବେଳେ ଯେତିକି ବି ମାନେ ସବୁ ଅଲଗା ହବା ପରେ। ଆମର ଏମିତି ଝଗଡା ହିଁ ହୁଏ। କିନ୍ତୁ, ଆଜି ପ୍ରଥମ ଥର ପାଇଁ କିଛି ଗୋଟେ କାମ ପାଇଁ ଆଉ ଭଲ ପାଇଁ କଥା ହେଲୁ ହେଲା ତ ମାନେ ଟିକେ ଭଲ ଫିଲ୍ ହେଲା ଆଉ।
ଆଚ୍ଛା
ହଁ। ତ ମାନେ ସେଇୟା ମୁଁ ଭାବୁଛି କି କଣ ଆସି କଣ ମନ ରଖି କି ଯେବେ
ଓହୋ
ଆଉ ସିଏ ଆଗରୁ ସେ ଯୋଉ କରେ ଅ ଯୋଉଗୁଡା ମୁ କୁହେ କି, ମୁଁ ତାକୁ ମନା କଲି ବି ଶୁଣେନି। ମୁଁ ତାକୁ କହିଲି ଏବେ କରୁଛୁ। କହିଲାକି ହେ ନା ପାଗଲା କଣ ଅଯଥା ଖାଲି ପଇସା ଲସ୍ ସେଗୁଡା କରିକି କିଛି ଯୋଉ କୁହନ୍ତି ଷ୍ଟ୍ରେସ୍ ଫ୍ରି ହବ କିଛି ହୁଏନି ସେଥିରେ ମୁଁ ଖାଲି ତେ ତୁ ମୋ କଥା ଶୁଣିବୁ ବୋଲି ତତେ କଣ୍ଟ୍ରୋଲ ରଖିବା ପାଇଁ ମୁଁ ଖାଲି ସେଗୁଡା କରେ ତତେ ଡରାଇବା ପାଇଁ ଆଉ ଆଉ ସେମତି।
କିଛି କଣନାଇଁ
ନା ନା ଏବେ ସେ ସବୁ ସେ କିଛି କରୁନି କାହିଁକିନା ସିଏ ଏବେ ଟିକେ ତାର ବୁଦ୍ଧିଶିଗଲାଣି କି ହଁ ଏଗୁଡ଼ା ସବୁ ବେକାର
ହ୍ୟାଲୋ।
ଏହା ମତେ କହୁଥିଲା। ଆଉ ଏମିତି କହୁଥିଲା ତା ଭାଇର ବ୍ରତ ଘର ହବାର ଅଛି ମାନେ ଏଇ ବର୍ଷ ହେଇଥାନ୍ତା କିଛି ଟିକେ ପ୍ରୋବ୍ଲେମ ଯୋଗୁ ହେଲାନି ତ ଆର ବର୍ଷ ଜାନୁଆରୀରେ ହ ବ। ତା ଭାଇ ସାନ ତାଠାରୁ।
ଓହୋ ମାନେ ଆମେ ମାନେ ତା ଭାଇ କେତେ ବର୍ଷ କି?
ତା ଭାଇ ସପ୍ତମ ଶ୍ରେଣୀ
ହେଲୋ।
ସପ୍ତମ ଶ୍ରେଣୀ ତା ଭାଇ।
ଓହୋ ସେଭେନ କ୍ଲାସ। ସେ ବ୍ରାହ୍ମଣ ପା ତାଙ୍କ ପାଖକୁ ଟାଇଟଲ କଣ ପାଣି।
ହଁ, ବ୍ରାହ୍ମଣ ସେ ବ୍ରାହ୍ମଣ ଘର।
ଓହୋ ରେଡି ହେଲାନି ତମେ କଣ କହୁଛ ପ୍ୟାଚୁର କରିବା ନା କଣ?
ଆ ମୁଁ ତତେ ମାନେ ତା ଠାରୁ ମାନେ ସତ କଥା ଅନ ମାନେ ବହୁତ ବହୁତ ମାନେ ଶହେରୁ ନବେ ପର୍ସେଣ୍ଟେଜ୍ ମାନେ ସତ କଥା ମାନେ ନବେ କଣ ନା ପଞ୍ଚାନବେ ପରସେଣ୍ଟ ସତ କଥା ଏୟା କି ତାଠୁ ମାନେ ଗୋଟେ ଦେଖ ତୁ ଗୋଟେ ଯାହାକୁ ଭଲ ପାଇବୁ ତା ଠାରୁ ସୁନ୍ଦର ତତେ କେହି ଲାଗନ୍ତିନି। ତ ମତେ ବି ଆଜି ଯାଏ ତାଠାରୁ ସୁନ୍ଦର ଆଉ କି ଲାଗନ୍ତିନି ସବୁ ଲାଗନ୍ତି ଏମିତି ମାନେ ଏଇ ଯୋଉ ମୁଁଉଛି ଯୋଉ ଅଗସ୍ତ୍ୟ କଥା ମାନେ ମୁଁ କହିଦେଲି ଏମିତି ହଁ ସୁନ୍ଦର ଟା ସିଏ ବାକି ମତେ ସେି ସିଦ୍ଧାର୍ଥରୁ ଅଧିକ ସୁନ୍ଦର ଲାଗେନି।
ମୁଁ ତମ
କହ।
ଏଇ ଟାଇମରେ ତମର ଏଇ ଯୋଉ ସେଭେନ ଡେଏଜ୍ ଟାଇମ ରେ ହେଲା ଅଧିକ ଭଲ ଲାଗିବ ସିଏ ହିଁ ଏଟା ମୁ ଲେଖିକି ରହୁଛି ହେଲା। ହ୍ୟାଲୋ। ତାରିଜନ୍ ତମେ ତାରିଜନ୍ ମୁଁ କହିବିନି ହେଲା। ତା ରିଜନ ଟା ତମେ ଆପେ ଆପେ ଜାଣିବ କେତ ଦେଖ ତା ଯୋଉ ରିଜନ ଟା ନୁହେଁ କି ହେଲୋ। ତା ତମେ ରିଜନ ଜାଣିବ ତମେ ସେଭେନ ଡେଏଜ୍ ପରେ ହେଲା।
ହୁଁ।
କେତେଲେ କେ କେବେ ତା ସହ କଥା ହୁଅ ହେଲା। କିଛି ଫରକ ଆସିବା ତମର ସେ ଫର ମତେ କହିବ, ତାପରେ ମୁଁ ତମକୁ ରିଜିନ କହିଦେବି ଏବେ ତମକୁ କିଛି କହିବିନି ହେଲା।
ହଉ ଠିକ ଅଛି, ଆଉ ମୁଁ ବି ଆରେ ମୁଁ ବି କିଛି ଟା ଜିନିଷ ନୋଟିସ୍ କରିଛି କାହିଁକି ନା ମୁଁ ଆର ମାସରେ ବି ତା ସହିତ କଥା ହେଇଥିଲି ଏଇ ପାାଖାପାଖି।
ମୁଁ ଜାଣିଛି ଶୁଣ ମୁଁ ଏଇଟା ମୋର ଏକ୍ସପେରିଏନସ ଅଛି ତମେ ଏଇ ଟାଇମରେ ହେଲା ଏଇ ଟାଇମ୍ ରେ ସବୁ ଝିଅ ଚାହିଁବେ ସେ ଯାହାକୁ ଲାଇକ୍ କରିଥିଲେ ତ ଭଲ ପାଉ ଥିଲେ ତାଙ୍କ ସହ କଥା ହବ ହେଲା ଏଟା ମୁଁ ଫିଲିମ୍ ରେ ଅଛି। ଲାଇଫରେ ବହୁତଥର ହେଲା ତ ସେଭେନ୍ ଡେଜ ପରେ ଚେଙ୍ଗେସ ଆସିବ। ଆଇ ଫିଲ। ଯଦି ବିଶ୍ବାସ ହୋଉନି ହେଲା। ଯଦି ବିଶ୍ୱାସ ହୋଉନି ତା ମାନେ ତା ସହ କଥା ହେଇ ଯାଅ। ତମେ ସେଭେନ ଡେଜରେ ତମେ ଯେ ତମେ ତମର କାଲି ହେଲା ଟି?
ହଁ।
କାଲି କୋଉ ତାରିଖ ଥିଲା ଉଣେଇଶ ଆଜି କୋଡିଏ ହେଲା। ତମର ଯଦି ସରିବ କେବେ ପଚିଶ ସେ ଛବିଶ।
ନାଇଁ ମାନେ ସରିବ ତ ମୋର ମୋର ପାଞ୍ଚ ଦିନରେ ସରିଯାଏ।
ହଁ ତ ତମେ ତାପରେ ତମେ ଛାଡ଼ ତମେ ଡେ ଏଇଟ ତମେ ଡେ ନାଇନ୍ କୁ ତା ସଙ୍ଗେ କିନ କଥା ହଉଛ ମତେ କହିବ ହେଲା।
ହୁଁ ଆଚ୍ଛା ହଉ।
ଯଦି ସେମ ଫିଲ୍ ହେଲା ମୁଁ ଲେଖିକି ସେମ ଫିଲ୍ ହବନି, ମୁଁ ଲେଖିକି ଦଉଛି।
ହଁ, ଆଉ ନହେଲେ କଣ କରିବି ଏମିତି କଣ ହେଲା ଆମର ଜୀବନ ଟାକୁ।
ଆଇ ଡ୍ୟାମ୍ ସିଓର ହେଲା ଏଇଟା ମୁଁ ତମ ପାଇଁ ଏଟା ମୁଁ ତମକୁ ଚଲେଞ୍ଜ କରିନି। ଏଟା ମୁଁ ଫିଲ୍ କରିଛି।
ତ ଏମିତି କାହିଁକି ହୁଏ?
ହୁଏ ତମକୁ ମୁଁ ଏଇ ଆପରେ କହିପାରିବି ତମକୁ କଲେଜରେ କହିବି।
ହଉ ଠିକ ଅଛି ମୁଁ ରଖୁଛି ଆ ସମୟ ହେଇଗଲାଣି।
ତ ମୁଁ ତମକୁ କିଛି ସମୟରେ କଲ୍ କରିପାରିବି ହବନି?
ହଉ ହଉ ଠିକ ଅଛି ଯଦି ମୋ ଘରେ ଆସିନଥିବେ ହଁ ମେସେଜ କରିବି ଯଦି ଆସିନାହାନ୍ତି ଏପନ୍ତ। ନ ଆସିଲେ କଲ କରିବି ହୁଁ ହଉ ଠିକ ଅଛି ରଖୁଛି। ହଁ।
ହଉ ତାହେଲେ ହଉ ଆପଣ ରଖିପାରିବେ।